ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ ନମସ୍
ହଁ ଆଜ୍ଞା ନମସ୍କାର। କେମିତି ଅଛନ୍ତି?
ହଁ ବଢ଼ିଆ।
ଆଉ କଣ କରୁଥିଲେ?
ଏଇଠି ବସିଥିଲି ଆଉ
ଆଜ୍ଞା।
ବସ୍ ନାଇଁ।
ଆଉ ଖାଇନାହାନ୍ତି। ଘରେ ସମସ୍ତେ କେମିତି ଅଛନ୍ତି?
ଉ ଘରେ ସମସ୍ତେ ଭଲ ଅଛନ୍ତି। ଭଲ ଅଛନ୍ତି ସମସ୍ତେ।
ଭଲ ଭଲ ଅଛନ୍ତି। ଆଉ କଣ କରୁଥିଲେ ଏବେ? ଖାଇବା ସରଲା ସରନି ବୋଧେ ଆପଣଙ୍କର।
ନାଇଁ ହେ ନାଇଁ ସା଼େଢେ ନଅଟାରେ ହବ?
ଓ ସାଢ଼େ ନଅଟା ଓ ନଟା ତିରିସ ସେତବେ। ଆଜ୍ଞା ଆଜ୍ଞା ହଁ ତ ନାଇଁ ଆଜ୍ଞା ମୋର ସରିନି ମୋର ବି ଟିକେ ବିଳମ୍ବ ହବ କାମ ସରିଲା ପରେ। ତ ଆ ଆପଣ ପଢାପଢି କରନ୍ତି କେମିତି ଚାକିରୀ କ୍ଷେତ୍ରରେ ଚାକିରି କାମ କରନ୍ତି?
ନାଇଁ ପଢା ପଢି ଚାଲିଛି।
ଓହୋ ପଢ଼ାପଢ଼ି ସରିଲାଣି ତାହାଲେ ଏବେ ଚାକିରି ପାଇନି। ଯୋଉ ଆମର ଆଜ୍ଞା ହଁ ଠିକ ଅଛି ଆପଣ। ପଢାପଢି ଉପରେ ନାଇଁ କି ଆଜ୍ଞା ତ ଆପଣ? ମୋ କହିବା କଥା ହଉଛି। ତ ଆଜି କାଲିକା ଦୁନିଆରେ ଯୋଉ ପଢାପଢି କରନ୍ତି କିଏ ତ ଚାକିର ଚାକିରୀ କରନ୍ତି ତ ସେଇ ଦି ଜଣ ଭିତରେ ସେ ଦି ଜଣଙ୍କର ପାରସ୍ପରିକ ଭିତରେ ଯୋଉ ଛନ୍ଦି ହେଇଯାଉଛନ୍ତି ବୁଝିପାରୁଛନ୍ତି କି ନାଇଁ ମୋ କ ପଢାପଢି ବି ରହୁଛି ଚାକିର ବି ରହୁଛି ହଁ ପଢାପଢି ବି ରହୁଛି। ଚାକିରି କ୍ଷେତ୍ରରେ ବି ରହୁଛି। ସେ ଦିଇ ଜଣଙ୍କ ଭିତରେ ଯୋଉ ଛନ୍ଦି ହେଇକି ରହିଯାଉଛନ୍ତି ତ ସେଇ ସେଠୁ ମଝିରୁ ବାହାରକୁ କେମିତି କାହାରିବି ମାନେ? ଏଇଟା ବି ପଢାକୁ ପଢା ବି ହେଇପାରିବ ଚାକିରୀ କୁ ଚାକିରି ବି ହେଇପାରିବ। ସେ ଦୁଇଟା ଭିତରେ କେମିତି କଣ କରିପାରିବି ମାନେ ଜଣେ ଯଦି କରିବା ପାଇଁ ଚାହିଁବ ବୋଲି ତାର କିଛି ଉପାୟ ଅଛି ଆପଣଙ୍କ ପାଖରେ?
ଉପାୟ ଆଉ କଣ ଆଜ୍ଞା ମୁଁ ଶୁଭୁଛି।
ହଁ ଶୁଭୁଛି ଶୁଭୁଛି କୁହନ୍ତୁ?
ହୁଁ ଉପାୟ ମାନେ ଯଦି ହଁ ହଁ ହୁଁ ନାଇଁ। ହଁ ନାଇଁ ଯଦି ହେଇନି ମୁଁ କହିଦେଉଛି ଶୁଣନ୍ତୁ? ସେ ଚାକିରୀ କ୍ଷେତ୍ରରେ ଯଦି ଇଏ ହଉନି ସମୟ ମିଳଛି ଆମକୁ ଯଦି କିଛି ନିର୍ଦ୍ଧାରିତ ସମୟ ମାନେ ଆମେ ଯଦି ଗୋଟେ ଛାତ୍ର ପାଇଁ ଯଦି ଇଚ୍ଛା କରିଛୁ ଆଉ ଆମେ ଯଦି ଗୋଟେ ଅନ୍ୟ ଜାଗାରେ ସରକାରୀ ଚାକରିରେ ନ ହୋଇ ଯଦି ବେସରକାରୀ ସରକାରୀ ଚାକିରି ଯଦି ଚାଲଥିବଁ ତ ସେଥିରେ ଆମର କଣ କରିବାର ମାନେ ଦିଟାକୁ। ସମୟ ନିର୍ଦ୍ଧାରିତ କରିକି ତାକୁ ଆମକୁ ଯୋଉ ଆମେ ସରକାରୀ ଚାକିରି ପାଇଁ ଏମିତି ଇଏ କରୁଛୁ ନା ତ ସରକାରୀ ଚାକିରୀ ପାଇଁ ବେଶୀ ସେଟାକୁ ଟାଇମ କିଛି ବି ସମୟ ବାହାର
ସବୁ ଜିନିଷ ହଁ ସେଇ ସମୟଟାକୁ ହିଁ ମାନେ ଠିକ୍ ଇଏରେ ଆମେ ଇଏ କଲେ କଣ କହିଲେ ଆମ ପଢାଟା ଆଉ ଚାକିରୀ ଟା ଯୋଉ ହ ଓଡିଆ ଟା ମୁଁ କହିପାରୁ ଆଉ ସେଇଟାକୁ ଆମେ ଠିକ୍ ୱେରେ ମାନେ କରିବା ଯଦି ଅସୁବିଧା ତ ହବ।
ଶୈଳୀରେ ହଁ ଠିକ ଠିକ ଶୈଳୀରେ ସେଟାକୁ ଆମେ ସୂତ୍ର କରି କରିପାରନେ। ହଁ ସେଟା ତ କୋଉ
କଷ୍ଟ ଟା ଆଜ୍ଞା କିଛି ଦିନ ପାଇଁ କି ହବ କଷ୍ଟ ତ ହବ, କିନ୍ ନ୍ତୁ ଆଉ କଣ କରିବା ଭବିଷ ହଁ ଭବିଷ୍ୟତଟା ଆମକୁ ସୁର କ୍ଷିତ ରଖିବା ପାଇଁ ହେଲେ କଷ୍ଟଟା କିଛି ଦିନ ସହିୟାକୁ ପଡିବ।
ନାଇଁ ନାଇଁ କଷ୍ଟ ତ କରିବାକୁ ପଡିବ, ତା ସହିତ ବାରମ୍ବାର ବାରମ୍ବାର ଚେଷ୍ଟା ଅଭ୍ୟାସ ଯଦି ଆମେ ପ୍ରୟାସ କରିକି ଚାଲିଥିବା କହିଲେ ସେଟା ସେଇଟା ନିଶ୍ଚୟ ନା ନିଶ୍ଚୟ ସଫଳ
ହଁ ସେ ଜିନିଷକୁ ନେଇକି ଏକାଗ୍ରତା। ତ ହଁ ସବୁ ରହିବାଟା ନିହାତି ଜରୁରୀ। ଆଉ ଖାଲି ଆଜି ଆରମ୍ଭ କରିଦେଲେ ହଁ ଆମେ ପଢିଲେ ଆଉ ହଁ ବାହାରୁନି ଆସୁନି କିଛି ତ ଆଉ କଣ ପଢିବା ଯେବେ ଆସି ଯିବ ସେବେ ପଢିବା, ଏଇ ଜିନିଷଟା ମୁଣ୍ଡରୁ ବାହାର କରିକି ଆଗ ପ ହେ ଯେବେବି ଆସୁଚି ଆସୁ ଆମେ ଏବେଠୁ ତ ଆରମ୍ଭ କରିପାରିବା ନା।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା ନିହାତି। ନିର୍ଦ୍ଧାରିତ ମୋ ସମୟ ହଉଛି ପ୍ରକୃତ ସବୁଠୁ ମୂଲ୍ୟବାନ ଆଉ ତାକୁ ଯଦି ସଦୁପଯୋଗୀ କରିବା କହିଲେ ସେ ନିଶ୍ଚୟ ସେ ଆମକୁ ବହୁତ ଭଲ ଜାଗାରେ ରଖିବା, ଆଉ ଯଦି ତାକୁ ଆମେ ଦୁରୁପଯୋଗ କରିବା ସମୟ କେତେବେଳେ କଣ କରିଦିଏ କାହାର କିଛି ସୀମା ନାହିଁ।
ହଁ ଏଇ ସମୟ ଟା ହିଁ ଆମ ହାତରେ ଅଛି ନା ହଁ ଆମେ ତାର କେମିତି ସଦୁପଯୋଗ ଆଉ କିମ୍ବା ଯୋଉ ଆମର ଇଏ ସେଇଟା କେମିତି କରିବେ ସେଇଟା ଆମ ଉପରେ ନିର୍ଭର କରୁଚି।
ହଉ ଏଇଟା ତ ଗୋଟେ କହିଲି ଆପଣଙ୍କୁ ବୁଲାବୁଲିରେ ହଁ ଆଉ ଗୋଟେ କଥା କହୁଥିଲି ଆପଣଙ୍କୁ ବୁଲାବୁଲିରେ ଟିକେ ପସନ୍ଦ ଲଗେ ନା? ମାନେ ଗୋଟେ ନୂଆ ନୂଆ ନୂଆ ନୂଆ ଜାଗା ବୁଲିଯିବେ।
ହଁ ନୂଆ ନୂଆ ଜାଗା ଯିବା ନୂଆ ନୂଆ ଲୋକଙ୍କ ସହ ମିଶିବା ତାଙ୍କ ଖାଇବା ସେମାନଙ୍କର ଯୋଉ ପରମ୍ପରା ରହିଲା କି ହଁ
ହୁଁ ବ୍ୟବହାର ଚାଲି ଚଳନ। ତାଙ୍କର ସଂସ୍କାର ତାଙ୍କର ସଦ୍ ଗୁଣ ଏଗୁଡ଼ାକୁ ଜାଣି ପାଇଁ ତ ବହୁତ ଚେଷ୍ଟା କରୁଥାଉ ଆପଣ ସେମିତି କିଛି କିଛି ଜାଗା ଯାଇଛନ୍ତି?
ହଁ ସେମିତି ସୁଯୋଗ ତ ମିଳିନି।
ହଁ ହଁ ତ ହଉ ହଉ ଆପଣ ତ ଯାଇନାହାନ୍ତି, ଆପଣ ପୁରୀ ଯାଇଥିଲେ?
ହଁ ପୁରୀ ଯାଇଛି।
ଆଉ ପୁରୀ ଯାଇଛନ୍ତି ପୁରୀରେ ଯାହେଲେ କଣ କଣ? ଯେ ସମସ୍ତେ ତ ଜଗନ୍ନାଥ ଦର୍ଶନ କରିଥିବେ ଏବେ ତ ଆଉ କିଛି ଦିନ ପରେ ଆମ ହଁ କିଛି ଦିନ ପରେ ତ ଆମର ଓଡ଼ିଶାରେ ସବୁଠୁ ବଡ଼ ପର୍ବ ଅନୁଷ୍ଠିତ ହବ ଯୋଉଟା କିି ରଥଯାତ୍ରା ହଁ ରଥଯାତ୍ରା ସବୁ ସେଇଟା ଆମର ଓଡ଼ିଶାବାସୀ ମାନଙ୍କୁ ବହୁତ ଧା କରିକି ସେଟା ପାଳନ କରିଥାଉ ସେଟା ଆମର ଓଡ଼ିଶା ବାସୀ ନାହିଁ ପୁରା ଦେଶ
ଦେଶ ଦେଶ ତ ନାହିଁ ପୁରା ସମଗ୍ର ବିଶ୍ଵବାସୀ କହିଲେ ବି ଚଳିବ।
ପୃଥିବୀ ହଁ ପୃଥିବୀ ପୃ ଷ୍ଠ ଦେଶ ଦେଶରୁ ବିଦେଶ ବିଦେଶର ଆମର ଯୋଉ କଳା ସଂସ୍କୃତି ଏଇ ଜିନିଷକୁ ବହୁତ ଭଲ ପାଇବସି ଲେଣି ଆମର ଦେଶରୁ ବିଦେଶ
ଆମର ଯୋଉ ମାନେ ଆମେ ଯେତିକି ଆମ ଦେଶ ଅପେକ୍ଷା ବାହାର ଦେଶର ଲୋକ ତା ପ୍ରତି ଆକୃଷ୍ଟ ହେଇକି ସେମାନେ ରଥଯାତ୍ରା ଯୋଉ ଯେମିତି ପାଳନ କରୁଛନ୍ତି ଖୁସି ଲାଗୁଛି ଯା ହଉ ଆ ଆମ ପରମ୍ପରା ଟା ସେମାନେ ଆପଣାଉଛନ୍ତି ଆମ ଇଏକୁ। ଭଲ ପାଉଛନ୍ତି ସେତିକି ସମ୍ମାନ ଦଉଛନ୍ତି ସେଇଟା ତ ଆମ ପାଇଁ ବହୁତ ଗର୍ବର ବିଷୟ ନା।
ସେ ସେଇଟା ସବୁଠୁ ବହୁତ ବେଶୀ ଖୁସି ଲାଗୁଛି ଏତେ ଖୁସି ଲାଗୁଛି ଯେ ଯାହା ହଉ ଆମେ ଓଡ଼ିଶା ଆମେ ଓଡ଼ିଆ ପୁଅ ଓଡ଼ିଆ ଝିଅ ସେଟା ଆମେ ବହୁତ ଗର୍ବିତ ଅନୁଭବ କରୁ କାହିଁକି ନା ଆମ ପାଖରେ ଜିଅନ୍ତା ଠାକୁର ହେଉଚି ସେ ଜଗନ୍ନାଥ ହଁ ଚଳନ୍ତି ଠାକୁର ଯିଏ ଯେ ଆମର ଜଗନ୍ନାଥ ଠାକୁର ଆମ ପାଖରେ ଅଛି ସବୁବେଳେ ତାଙ୍କେ ଦୁଃଖରେ ହୋଉ ଅନ୍ଧରେ ଲଉଡ଼ି ଯେମିତି ମାନେ ଯାହା ବି ବର୍ଣ୍ଣନା କଲେ ତ କମ୍ ହେବ। ଆମ ପାଇଁ ସେ ଜିନିଷଟା ଆମକୁ ବହୁତ ଗର୍ବ ଅନୁଭୂତି ତ ଆପଣ ତ ଯାହା ହେଲେ ଦେଉଳ ଦର୍ଶନ ତ କରିଥିବେ ଦେଉଳ ଦର୍ଶନ ଦେ ହଁ ସମୁଦ୍ର ବି ଯାଇଥିବେ।
ଆଜ୍ଞା।
ସମୁଦ୍ର ହଁ ସମୁଦ୍ର ଆଉ କୋଉ କୋଉ ଜାଗା ବୁଲିଚନ୍ତି।
ହଁ ଶ୍ରିରି ମନ୍ଦିରର ହଁ କୁଣ୍ଡାର୍କ ଯାଇଚି। ହଁ ବାସ୍ ପୁରୀ କୋଣାର୍କ ଏତିକିି।
ଆଜ୍ଞା ଏମିତି କିଛି ମନେ ରହିଲା ଭ ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ। ହଁ ନାଇଁ ମୁଁ ମୋର କହିବା ହେଉଚି ଏମିତି କିଛି ଅଭୁଲା ସ୍ମୃତି କିଛି ରହିଯାଇଚି ପୁରୀ ଗଲା ସମୟରେ ନାହିଁ ମୋତେ
ହଁ ହଁ ଅଛି କୁହନ୍ତୁନି କୁହନ୍ତୁନି ଆମେ ଯେବେ ସେ ପୁରୀ ଯିବୁ ଯିବା ପାଇଁ କି ଆମେ ଯେତେ ମାନେ
ଇଛୁକ ହଁ ଇଛୁକ ଥିଲୁ ଇଛୁକ ଥିଲୁ।
ହଁ ଆମେ ଆମେ ମାନେ କଣ କହିଲେ ଆମେ ଥିଲୁ ସାଙ୍ଗ ହେଇକି ସାଙ୍ଗସାଥି ଯିବୁ ବୋଲି। କିନ୍ତୁ ସେଇ ଜିନିଷ ଟା ଆ ଆମର ହେଇଗଲା ଆମେ ଏଇ ଦିନକୁ ଯିବୁ ସାଙ୍ଗ ହେଇକି ତ ସମସ୍ତେ ଯାଉଚୁ କଣ ଅଛି। କିନ୍ତୁ ସେଇ ଜିନିଷ ଟା ଠିକ ପୂର୍ବ ଦିନ ରାତିକି ଘରେ କହିଲେ କି ନାଇଁ ତମେ ସମସ୍ତେ ଝିଅ ପିଲା ଆଉ ଏକା କଣ ଯିବ କି? କିଛି ଜାଣିନ କୋଉଠି ରହିବ କଣ କରିବ ଆ ମାନେ ପୁରା ମନା କରିଦେଲେ। ସେ ଯୋଉ କାନ୍ଦ ଆଉ ସେ ଯୋଉ ଇଏଟା ବିଶ୍ଵାସ କରିବେନି ମୁଁ ଖାଇନି ପୁରା ତା ପରଦିନ ପୁଣି କଣ ହେଲା କେଜାଣି ଘର୍ ଲୋକ କହିଲ ଆଉ ଯଦି ତମେ ଇଛା କରୁଛ ଯିବାକୁ ମୋ ସାଙ୍ଗମାନେ ସକାଳୁ ଅଲରେଡି ପଳେଇଲେ ବସ ରେ। କିନ୍ତୁ ଆମେ ଆମକୁ ଘରେ ଯେ ତୁ ମନା କଲେ ଆମେ କଣ ଭଲ କଣ କଥା ବାର୍ତା ଆଉ ଇ କରିକି ଯାଇହବନିନା ଆଉ। ପୁଣି ସେ କଣ ଭାବିଲେ ପୁଣି ଠାକୁରଙ୍କୁ ସେଇଟା ଲୀଳା। କୁହନ୍ତୁ କି କଣ ସେଟା ତ ତାଙ୍କୁ ଜଣା ପୁଣି ରାଜି ହେଲେ କହିଲେ ହଉ ଯ ଦି ଯିବ ଆମେ ଯିବୁ ତୁମ ସାଙ୍ଗରେ। ସେ ଗଲେ ମାନେ କିଛି ନାହିଁ ଆମେ କେବେ ବି ଯାଇନୁ ସେ ବିଷୟରେ ଜାଣିନୁ ସବୁ ଜିନିଷ ହେଇଗଲା ଆଉ ଏତେ ସୁନ୍ଦର ଭାବରେ ଦର୍ଶନ ହେଲା ବିଶେଷ କରି ମାନେ ଲୋକ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଧାଡି଼ରେ ଠିଆ ହେଇକି ସେତେ ସୁନ୍ଦର ଦର୍ଶନ। ପାଇନଥିବେ ମୁଁ ପ୍ରଥମଥର କହୁଛି ମଁ ଅନୁଭୂତି ସେଠି ବି ମୋର ଚିହ୍ନା ସାଙ୍ଗ ଙ୍ଗ ମାନେ ଅଛନ୍ତି ସେ ମାନେ ସେ ପୋଲିସ ରେ ସବୁ ଯୋଉ ମାନେ ସେ ଠି ବି ସେମାନେ ଦେଖା ହେଇଗଲେ ସେ ମାନେ ଅଧଘଣ୍ଟା ଭିତ ଭିତରେ ଆମକୁ ନେଇକି ଲାଇନରେ। ଏ ବହୁତ ଜଲ୍ଦି ଜଲଦି ଯାଇକି ଆମେ ଦର୍ଶନ କରି ଅବଢ଼ା ବି ଖାଇଲୁ। ସେ ସୁଯୋଗ ମିଳିଲା ଆମକୁ।
ଯା ହଉ ବହୁତ ଭାଗ୍ୟ। ଆପଣ ସେ ଭାଗ୍ୟ ଥିଲେ ସବୁ ସବୁ ଇଏ ହେଉଛେ ଆଉ ସେ
ଏଇ ମ୍ବି।
ଏଇଟା ବି ଗୋଟେ ସତ କଥା କହିଲେ ଭଗବାନଙ୍କର ଯଦି ଡୋରି ନଥିବ। ସେ ଯେତେ ଯାହା ଧନ ସମ୍ପତ୍ତି ଥାଉ ତା ପାଖରେ ସମୟ ବି ଥାଉ। କେତେ ସମୟରେ ଯାଇପାରୁନଥିବେ ଆଉ ଯାହା ପାଖରେ ଯାହା ପାଖରେ
ପଇସା ର ମୂଲ୍ୟ କିଛି ନାହିଁ ଲୋକଙ୍କ ପାରେ ପଇସା ଅଛି କିନ୍ତୁ ଶାନ୍ତି ନାହିଁ ଜୀବନରେ। ଆଉ ସେଇ ଜାଗାକୁ ଆପଣ ଥରେ ପହଞ୍ଚିଯିବେ କି ପଇସା କିଏ ବଡ଼ ଲୋକ୍ କିଏ ଛୋଟ ଲୋକ୍ କିଛି ସେଠି କି ଛି ଆସିବନି। ସମାନ ସମସ୍ତେ ସେଇଠି ସମାନ। ପଇସା ତ ଆଜ୍ଞା ଆଜ୍ଞା ପଇସା ତ ଆଜ୍ଞା ଆ ଜି ଅଛି କାଲି ନଥିବ। କିନ୍ତୁ ମଣିଷର ଗୋଟେ ଭଲ ବ୍ୟବହାର କଥାବାର୍ତ୍ତା ସେଟା ତ ସାରା ଜୀବନ ପାଇଁକି।
ଆଜ୍ଞା ଆଜ୍ଞା ନାଇଁ କିନ୍ତୁ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗୁ ଆପଣ ଏତେ ସୁନ୍ଦର ଭାବେ ନା ନାହିଁ। ନାଇ ବହୁତ ବହୁତ ଭଲ ଭାବରେ ବାଖ୍ୟା ଦେଲେ ବାଖ୍ୟା ଦେଇକି ମାନେ। କିଛି ଜିନିଷ କି ଆପଣଙ୍କ ପାଇଁ କିଛି ଅଭୁଲା ସ୍ମୃତି ଥିଲା ବୋଲି। ସେ ଜିନିଷ କହିଲି ଆଉ ବ୍ୟାଖ୍ୟା କରି କହିଲେ ବହୁତ ଖୁସି ଲାଗିଲା। ମାନେ ଆଉ ଏମିତି କିଛି କିଛି କିଛି ବି ଇଏ ରହୁଛି ନାଇଁ କି। ସେଇ ବିଷୟରେ। ହଉ ମୁଁ ହଉ ଆପଣଙ୍କ ସହିତ ତ କଥା ହେଇକି ବହୁତ ଖୁସି ଲାଗୁଛି। ତ ଧନ୍ଯବାଦ ପୁଣି ଥରେ ଯଦି ସମୟ ହୁଏ କଥା ହେଇପାରି ଠିକ ଅଛି ଆଜ୍ଞା ହଉ ହଉ ରଖୁଛି ହଉ ରଖୁଛି ଧନ୍ୟ ଶୁଭରାତି।
ଶୁଭ ରାତ୍ରି ଆଜ୍ଞା।